ହଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। କଣ କରୁଚ?
ମୁଁ ଏବେ ସନ୍ଧ୍ୟାବେଳେ ମନ୍ଦିର ଯାଇଥିଲି ଟିକେ ଆସିକି ଛାତ ଉପରେ ବସିକି ବସିଚି ଆଉ। ଆଚ୍ଛା। କହିଲେ ଆପଣ ଏବେ କଣ କରୁଛନ୍ତି?
ହଁ ହଁ ଏବେ ତ ଅଫିସରୁ ଆସିକି ବସିଛି ଆଉ କଣ କରିବି।
ଆଚ୍ଛା।ଆଉଁ ଆଜି କଣ ଖାଇଛନ୍ତି? ହଁ
ଆଜି ଖାଇବା ହେଇ ଆଃ। ଏବେ ତ ଜାମୁ କୋଳି ଟିକେ ନେଇକି ଆସିଥିଲି ଖାଇଛି।
ହଁ ଜାମୁ ଖାଇଲେ ଖା ଜାମୁ କୋଳି ଖାଇବା ଟା ଦେହ ପାଇଁ ବହୁତ ଭଲ। ଜାମୁ କୋଳି ଖାଇଲେ ଡାଏବେଟିଶି ଲୋକଙ୍କ ପାଇଁ ବି ବହୁତ ଭଲ ବୋଲି ମୁଁ ଶୁଣିଛି ଆଚ୍ଛା। ଆଜ୍ଞା ତାପରେ ବି ଏଇଟା ଋତୁରେ ଗୋଟେ ସିଜିନ୍ ରେ ବି ମିଳେ। ଫଳଟା ଖାଇବାକୁ ବି ଭଲଲାଗେ ଆଉ।
ଓଁ ରେଫ
ଆଜ୍ଞା।
ହୁଁ ସେଟା ସବୁଲ ସିଜିନରେ ମିଳେନି ନା। ତ ସେଟା ଟିକେ ଦେଖିକି ଖାଇବା ଦରକାର ସମସ୍ତେ। କସା ଜିନିଷ ସମସ୍ତେ ମିଠା ଖୋଜୁଚନ୍ତି ମି ମିଠା ଜିନିଷ ମିଠା ପ୍ରାୟ ମିଳୁନି ଆଉ ବର୍ଷାଦିନକୁ ସବୁ ଝଡୁଚି ଏବେ।
ଆଜ୍ଞା।
ହୁଁ।
ଆପଣଙ୍କ ଆଡେ ଆଜି ପାଗ କେମିତି ଅଛି?
ପାଗ ବହୁତ ବର୍ଷା ହେଉଛି ଆଜି ଦିନସାରା ବହୁତ ବ ଛି ଗାଳିଛି ଖାଲି ବର୍ଷା ବର୍ଷାତ ହେଇନି ବର୍ଷା ବହୁତ ଢାଳିଛି। ହଁ ଧନ ଲେଖିଲୁ। ହିନ୍ଦି ଅ ଆ ଲେଖିଦେ। ହେଲୋ।
ଆଜ୍ଞା।
ହଁ ଆଉ ଏଦିନେ ତ ଜାଣିଥିବୁ କେମିତି ଡେଙ୍ଗୁ ମ୍ୟାଲେରିଆ କେମିତି ବ୍ୟାପେ ବୋହୁତ ହୁଏ। ଗୋଟେଦିନେ ଯେହେତୁ ବର୍ଷା ପାଣି ଜମିକି।
ଅଁ ସେଇପା ବର୍ଷା ପାଣି ଜମିବା ଯୋଗୁଁ ସବୁ ମଶାଙ୍କର ବଂଶ ବୃଦ୍ଧି ହଉଛି। ସେମାନେ ଏଇନୁ ଯେହେତୁ ବର୍ଷା ଦିନଟା ସେମାନେ ଅଣ୍ଡା ଦଉଛନ୍ତି। ଆଉ ତ ମଶା ଗୋଟେ ଥରେକେ କେରେ ବହୁ ବହୁ ସଂଖ୍ୟାରେ ଓଁ ମାନେ ଯି ଭୋଗ ତିଆରି କରିପାରିବେ ଆଉ ତ ସେଥିପାଇଁ ଆଉ ଟିକେ ମ୍ୟାଲେରିଆ ଟିକେ ଅ ବର୍ଷା ଦିନ ଯେହେତୁ ମ୍ୟାଲେରିଆ ହବ। ଆଉ ଆପଣ ଶୋଇଲା ଟାଇମ ଆଜ୍ଞା ଜ ମ୍ୟାଲେରିଆ ରୋଗ ହେଲେ ଆପଣଙ୍କୁ ଜର ହବ। ଆଉ ଥ ଥଣ୍ଡା ଜର ହବ ଖାସ ହବ। ଆଉ ଆପଣଙ୍କ ମୁଣ୍ଡ ବିନ୍ଧା ହବ। ଉଁ ଗୋଟେ ଗୋଟେ ଟାଇମରେ ଜର ହବ ଯେମିତିକି ଧର ଦିନ ଯାକ କିଛି ଟାଇମ ହେଲାନି ସନ୍ଧ୍ୟା ବେଳେ ଆପଣଙ୍କୁ ଜର ହବ ଏମିତି ହୁଏ ଆଉ ବାନ୍ତି ବି ହୁଏ। ଆପଣଙ୍କୁ ଦୁର୍ବଳ ବି ଲାଗିବ। ତ ତାକୁ ଟିକେ ଜଗି ରଖିକି ରହୁଥିବେ ଆପଣଙ୍କୁ ଯଦି କିଛି କେବେ ଏମିତିଆ ଲକ୍ଷଣ ଲାଗୁଛି କାହାର ତାକୁ କହିବେ ଯାଇକି ଟିକେ ଟେଷ୍ଟ କରିଦବା ପାଇଁ। ନହେଲେ ଦେହ ଖରାପ ହେଇଯିବ ଆଉ ତା ଅପେକ୍ଷା ଏମିତି ରୋଗକୁ ଉଣ୍ଡିକି ରହିବା ଅପେକ୍ଷା ସତର୍କତାର ଅବଲମ୍ବନ କରିବା ବହୁତ ଭଲ। ଯେହେତୁ ବର୍ଷା ଦିନଟା। ଅ ଲାଇନ୍ ଫାଇନ୍ ବି କଟାକଟି ହଉଛି ଦେଖୁଥିବେ ବିଦ୍ୟୁତ। ଋତୁର ଅଭାବ ଯୋଗୁ ଟିକେ ଟିକେ ରହୁଛି ଆଉ ପବନ ଫବନ ହେଲେ ଯଦି କିଛି ତାର ଫାର କଟି ଯାଉଛି ଲାଇନ କଟିକି ରହୁଛି ତ ରାତିରେ ସୋ ଶୋଇଲା ଟାଇମରେ ଯଦି ଆପଣ ଇଏ ଫିଏ ବି ୟୁଜ କରିପାରିବେ ସେ ଯୋଉ ମଶାଣି ମଶାରୀ ଆ ରୁଚି ତାକୁ ବେଳେ ହଁ ତାକୁ ବ୍ୟବହାର କରିପାରିବେ ଆଉ ଯଦି ନିଜ ଘର ପାଖରେ କୌଣସି ଜାଗାରେ ଦେଖୁଛନ୍ତି କି ପାଣି ଜମିକି ଅଛି କି ଘାସ ବାସ ହେଇଛି ତାକୁ ଟିକେ ସଫା କରିଦଉଥିବେ। କାରଣ ସେଇ ଜାଗା ମାନଙ୍କରେ ମଶା ମାନେ ରୁହନ୍ତି ନା ତ ସେଥିପାଇଁ ଆଉ
ତାକୁ ତ ସଫା କରି ନେଇ ଦରକାର ନ ସଫା କଲେ ସେଇରାକ ମାନେ ପରିଷ୍କାର ପାରେନି ପାଣିରେ ହିଁ ସେମାନେ ଜମା ହବେ ତ କଣ ଆମର ଯୋଉ ନଡିଆ ଖୋଳ ରେ ହେଇଗଲକି କି କଣ ଡ୍ର ମାନେ ଡ୍ରମ୍ ଫମ୍ ଆମେ ଥଉଚେ ସେଥିରେ ତ ବହୁତ ସାରା ପାଣି ବି ଜମିକି ରହୁଥିବ ସେ ତ ବହୁତ ମାନେ ମ ମସା ସେଇଥିରେ ହିଁ ହେବେ ଅଧିକାଂଶ
ଆଜ୍ଞା।
ହୁଁ। ସେଇଟା ଆମେ ତ ନିଜ ସତର୍କତା ଅବଲମ୍ବନ କରିବାକୁ ପଡିବ ନିଜ ସୁରକ୍ଷା ନିଜ ହାତରେ।
ଆଉ ନିଜେ ଯଦି ସତର୍କତା ନ କ ଅବଲମ୍ବନ କରିବା ପରେ ଏ ଯାଇକି ହସ୍ପିଟାଲ ରେ ପଢିବା ଡେଙ୍ଗୁ ମ୍ୟାଲେରିଆ କେତେ କଣ ହଇଯାହାଙ୍ଗ ବି ହବ ଏଇ ସମୟରେ ମାଛି ବି ଅଧିକା ହେବେ
ହଁ ହଁ।
ହଁ। ସ୍କୁଲ କୁ ଯେତିକି ଆ ଆସନ୍ତି ଆଗରୁ ମାନେ ସ୍କୁଲ ରେ ପଢାନ୍ତି ଆସିକି ସତର୍କତା ସବୁବେଳେ ଇଏ କରନ୍ତି ଯେତିକି ଜାଣିକି ଆମେ ଶୁଣୁଚେ ତାପରେ ବି ଉଁ ଉଁ ସେମାନେ ବି ପୁରା ପ୍ରାଟିସ ଟି ଏ ଲବି କରାନ୍ତି ହଁ ଏମିତି ଏମତି କରିବ ସେମତି କରିବ କୁହନ୍ତି।
ହଁ ତାପରେ ବର୍ଷା ଦିନଟା ଯେହେତୁ କୂଅ ପାଣି କି ହଉ କି ସେ ଯୋଉ ଇଏ ପାଣି ବ୍ୟବହାର କରୁଛେ ଆମେ ସେଥିରେ ବାହାର ପାଣି ଯାଇକି ମିଶୁଛି ନା ତ ସେ ପାଣି ବି ତାକୁ ଗରମ କରିକି ପାଣି ଫୁଟେଇକି ପିଇବେ। ଆଉ ଯାହା ଘରେ ତ ଅକ୍ୱାଗାଡ଼ ଥିବ ସେଏ ଅଲଗା କଥା ହଁ ଆଉ ତାକୁ ଟିକେ ରେ ଭଲରେ ଫୁଟେଇକି ଛାଣିକି ପିଇବେ ତା ନହେଲେ ଦେହ ଖରାପ ହବ ଆଉ
ହୁଁ ସିଜା ପାଣିଟା ପିବା ନିହାତି ଦରକାର।
ଆଜ୍ଞା ଆଉ ବର୍ଷା ଦିନ ଯେହେତୁ ତୁ ହଇଯା ତ ଦେଖୁଥିବେ ବ୍ୟାପେ ସଦାବେଳେ ପ୍ରାୟ ବର୍ଷା ଦିନ ଟାରେ ଦେହ ଛୋଟ ଛୁଆଙ୍କର ଦେହ ଖରାପ ଥାଏ। ତ ତାଙ୍କୁ ବି ଟିକେ ଜଗିବେ ବାହାର ଖାଦ୍ୟକୁ ଟିକେ ଆଭଏଡ କରିବେ ଆଉ କାରଣ ବାହାରେ ବର୍ଷା ଦିନ ଟା ନା ଅପରିଷ୍କାର ମାଛ ମାଛି ମୁଛା ବସୁଥିବେ ଆମେ ଜାଣିନେ ବି ଆମେ ଯୋଉ ଖାଦ୍ୟ ଖାଉଛେ ସେ ପରିଷ୍କାର ଜାଗାରେ ହଉଚି କି ଅପରିଷ୍କାରରେ ରହୁଚି
ହଁ ହଁ ନିହାତି ସେମାନେ କେମିତି କରୁଥିବେ ସେମିତି ସେଇଟା କଣ ଆମକୁ ଜଣାଅଛି ନା କଣ
ହଁ ସେମାନେ ବି ଆମକୁ କହିବେନି କି ନାଇଁ ଆମେ ଅପରିଷ୍କାର କରୁଚୁ ତାଙ୍କର ଜିନିଷ ବିକ୍ରିରେ ଲାଭ ଉ ମୁ ମାନେ ତାଙ୍କ ମନ ଇଏ ହ ତ ତାକୁ ବି ଟିକେ ଜଗି ରଖିକି ରହୁଥିବେ ଆଉ। ଆଚ୍ଛା। ଦିଦି ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଆମ ପରିବାରରେ ତ ବାବା ମାମା ଆ ମୋର ଦି ବଡ ଭାଇ ଅଛନ୍ତି ତାପରେ ଦାଦା ଖୁଡି ଆଉ ଦି ତାଙ୍କର ଦିଟା ପୁଅ ଆଉ ଜେଜେମା ଜେଜେମାଙ୍କ ତ ଦେହ ଖରାପ ଏବେ
ଆଚ୍ଛା।
ସିଏ ଏବେ ମାନେ ହେଇ ଯାଇଥିଲା ଏଇ ରଜକୁ ସେ ବି ହଁ, ବା ତାଙ୍କର ବ୍ରେନ୍ ସ୍ଟ୍ରୋକ୍ ହେଇଯାଇଥିଲା ସେଥିପାଇଁଙ୍କା ହଁ, ଏବେ ଟିକେ ଭଲ ହେଇ ହେଇ ଆସୁଛନ୍ତି। ଭଲ ହେଇ ଆସୁଛନ୍ତି ଟିକେ ଏବେ, ହଁ। ହଁ, ତାଙ୍କ ବୟସ ଅନୁସାରେ ସେ ବହୁତ ମାନେ ଭଲ ଜଲଦି ଟିକେ ତାଙ୍କର ରିକଭରି ହଉଛି।
ହଁ
ଟିକେ ଜଲଦି ସୁସ୍ଥ ହଉଛନ୍ତି ସିଏ।
ସେ ଟିକେ ସେତେବେଳର ଲୋକ ନା ସେ ତାଙ୍କ ବଡିର ଇମ୍ୟୁନିଟି ପାୱାର ବହୁତ ରୋଗ ପ୍ରତିରୋଧକ ଶକ୍ତି ବହୁତ ଭଲ ଥିବ।
ହଁ, କାହିଁକି ନା ଡକ୍ଟର ପ୍ରଥମେ କହିଥିଲା କି ଛଅ ମାସ ଲାଗିବ ଆ କୁ ଭଲ ହେଲା ବେଳକୁ ତା ସମୟ ଲାଗିବ ଛଅ ମାସ ସମୟ ଲାଗିବ କିନ୍ତୁ ଚାରି ଦିନରେ ସେ କଥା କହିଲା। ତା ମାନେ ଭାବି ପାରୁଥାଉ କେତେ ଜଲଦି ତାର ମାନେ ସେ ଇଏ କରୁଛି ସୁସ୍ଥ ହଉଛି।
ଆଜ୍ଞା।
ହଁ। ଏ ଆଉ ଉଠି ପାରିବନି କହୁଥିଲା କାହିଁକି ନା ଗୋଟେ ପଟ ଡାହାଣ ପଟ ଉ ଯୋଉ ହାତକୁ ଗୋଡ ତାର ପା ପାରାଲିସିସ ହେଇଯାଇଥିଲା, ଉଠି ପାରୁନଥିଲା କିନ୍ତୁ ଏବେ ଉଠୁଛି, ବସୁଛି, ସ ଚାହା ଚାଲୁଛି, ସବୁ କଥା କହୁଛି, ସବୁ କିଛି ଠିକ ଠାକ୍ ଚାଲିଛି ଏବେ। ଏ ଖାଲି ଚାଲି ପାରୁନି ଯେହେ ତୁ ଟିକେ ନା ମାନେ ତାର ଯୋଉ ସିର ପ୍ରସିରର ଟା ଅଛି ମୁଣ୍ଡକୁ ହଁ, ମୁଣ୍ଡକୁ ଯେତେବେଳେ ଯୋଉ ଆମର କଥା ନାହିଁ ଅ ମାନେ ଅ ସିଗ୍ନାଲ ଗଲା ବେଳକୁ ଟିକେ ଟାଇମ ଲାଗୁଛି। ଜଲଦି ଟିକେ ଯାଉନି ସେଥିପାଇଁ ସିଏ ଯୋଉ ରେସପନ୍ସ କରୁଛି।
ଟିକେ ଡେରିରେ ରେସପନ୍ସ କରୁଛି ଆଉ।
ହଁ। ଏଇଆ ହଉଛି ଆଉ ଠାକୁର କରନ୍ତୁ ଭଲ ହେଇଯାଉ ସିଏ ତା ନିଜ କାମ ନିଜେ କରୁ। ଆଉ କାହିଁକିନା ତା ସାଙ୍ଗରେ ଦି ଜଣ ଲୋକ ମାନେ ପଡିକି କାମ କରୁଛନ୍ତି ନା ତାକୁ ଇଏ କରୁଛନ୍ତି ଯଦି ନିଜେ ନିଜ କାମ କରିବ ଟିକେ ଚି ନ୍ତା ଯିବ ମୁଣ୍ଡରୁ।
ହ
ଉଠିକି ବସୁଥିଲା ନିଜେ ଖାଉଥିଲା ସବୁ କରୁଥିଲା। ଏବେ ତାକୁ ବି ଭଲ ଲାଗୁନଥିବ ନା ଗୋଟେ ଜାଗାରେ ବସିକି ଆଉ।
ଆଜ୍ଞା, ତାକୁ ତାଙ୍କ ସାଥିରେ ସମସ୍ତେ କ ଥା ହଉଥାନ୍ତୁ ଆଉ ତାଙ୍କୁ ଟିକେ ବୁଝୁଥାନ୍ତୁ ସେ କ'ଣ କହୁଛନ୍ତି କ'ଣ ହଉନାହାନ୍ତି ଯଦି ସିଏ ଏକା ହଁ। ହଁ, ଟିକେ ଏକୁଟିଆ ରହିଲେ ତାଙ୍କର ମନରେ ଅଲଗା ଚିନ୍ତାଧାରା ଆସିଯିବ ନା ସେଥିପାଇଁ। ଆଉ ଦିଦି ଏବେ କ'ଣ କ'ଣ ଚାଷ ବାସ କରିଛନ୍ତି କିଛି ଲଗା ଲଗି କରୁଛନ୍ତି ଘର ଖାଦ୍ୟ ପାଇଁ?
ହଁ, ଚାଷ ତ ଆମ ପଟେ କିଛି ବି ହେଇନି ଯେହେତୁ ମୁଁ ତ ଭୁବନେଶ୍ୱରରେ ରହୁଛି ଏଠି ତ ଜାଗା ହିଁ ନାହିଁ ଏଠି କୋଉଠି କରିବୁ ତମ ପଟେ କ'ଣ ହେଇଛି ତମ ବାରିରେ କିଛି ଲଗେଇଛ କି?
ହଁ, ଦିଦି ଆମର ବର୍ଷା ଦିନେ ଆମର ଏକରେ ବଡ ବାରି ଅଛି ତ ଅ ଆମ ବାରିରେ ବୋଦି ଲାଗିଛି, ଭେଣ୍ଡି ଲାଗିଛି, ତାପରେ କା କାକୁଡି କିଛି ଲାଗିଛି, ବାଇଗଣ କିଛି ଲାଗିଛି, ସେମିତି ଘର ଖାଇବା ପରିବା ଟା ବାହାରି ଯିବ ଆଉ। ସେମିତି ଲାଗିଛି ଆଉ।
ହଁ, ସେ ତ ଗାଁ ପଟେ ଯେମିତି ଛୋଟ ଛୋଟ ଜିନିଷ କେତେବେଳେ କାମ ଚଳିଯିବ ବୋଲିକି ଆଉ।
ସେଇଆ।
ହଁ, ବହୁତ ବଢିଆ। ଆଉ କ'ଣ ଖାଇଥିଲ ସନ୍ଧ୍ୟାବେଳେ?
ଆ ମୁଁ ଦିଦି ଆଜି ଅ ଯାଇଥିଲି ଭାରି ଟିକେ କାମ ଥିଲା କଲେଜ୍ ପଳେଇଥିଲି। ଆସିଲା ବେଳୁକୁ ଚାରଟା ସାଢ଼େ ଚାରଟା ହେଇଯାଇଥିଲା। ତ ଆଉ ସନ୍ଧ୍ୟା ବେଳେ କଁ ଖାଇବି ସାଢ଼େ ଚାରଟା ଆସିଲା ଅଳୁକୁ ଆସିକି ଭାତ ଖାଇଥିଲି ଟିକେ ଡେରିରେ ଆଉ। ସେଥିପାଇଁ ସନ୍ଧ୍ୟାରେ ଆଉ କିଛି ଖାଇନି ଆଉ।
ହୁଁ ହୁଁ। ନାଇଁ ହାଲକା ଜିନିଷ ତ ଏଇନା ରାତିରେ ଯାହା ଖାଇକି ଅଳ୍ପ ଖାଇକି ତ ଶୋଇବ ନାଁ। ଆଉ ଏନେ ଖାଇଦେଲେ ଆଉ ଭୋକ ହବନି। ରାତିକିଁ।
ହୁଁ
ହାଲୋ।
ହାଲୋ।
ହଁ କୁହ।
ହଁ ଦିଦି ଆଉ ଦିଦି ତମ୍ ଆପଣଙ୍କର କଁ ଖାଇବେ ରାତିରେ?
ରାତିରେ ରୁଟି ଭଜା।
ଆଚ୍ଛା।
ହଁ।
ଆପଣ କଁ ଡେଲି ଖାଆନ୍ତି ରୁଟି ଭଜା?
ହଁ ରୁଟି ଏଇ କେତୋଳେ ଯାହା ରାତିରେ ଯାହା ଯେମ୍ ତରକାରୀ ହେଲା ଭଜା ସବୁବେଳେ ହୁଏନି ଏମ୍ ତରକାରୀ ଚଞ୍ଜ୍ ହୁଏ ରୁଟି କିନ୍ତୁ ସବୁବେଳେ ଖାଉଁ ହୁଁ। ରୁଟି ସବୁ ବେଳେ ଖାଅ?
ହଉ ଦିଦି ଆପଣଙ୍କ ସାତିରେ କଥା ହେଇକି ମ ତେ ବୋହୁତ ଭଲ ଲାଗିଲା। ଆଉ ଦିଦି ମୁଁ ରଖୁଚି ଆଉ କେବେ ସମୟ ହେଲେ କଲ୍ କରିବି।
ହଁ ହଁ ନିହାତି ନିହାତି ଜୟ ଜଗନ୍ନା
ଜୟ ଜଗନ୍ନାଥ୍।